ହଁ ହ୍ୟାଲୋ। କଁ କରୁଛୁ କେମିତି ଅଛୁ?
ହଁ ଭଲ ଅଛି ଆଉ କଣ ଆଉ କରିବି ଏମିତି ବସିଥିଲି। ଆଁ ଆଜି ର ପାଗ ଟା ବି କାହିଁ ବାଗ ନାହିଁ। ବସିଛି ସେମିତି ଆଉ ତୁ କଣ କରୁଛୁ?
ମୁଁ ଆଉ କଣ କରିବି ବସିଥିଲି ଖାଇ ଏବେ ଖାଇବା ଦିଅ ଆଉ। ସକାଳୁ ତ କାମ ପ୍ରବଳ ଖାଇକି ବସିଛୁ ଆଉ। ଆଉ ସକାଳୁ ଉଠିକି କଣ ଜଳଖିଆ ସରିଲାଣି?
ହଁ ଜଳଖିଆ ଉଁ। ଆଁ ଏଇ କଣ ଆଉ ଛତୁଆ ଖାଇଥିଲି। ମାଣ୍ଡିଆ ବି ଥିଲା ରାତିରୁ ହେଇକି। ମାଣ୍ଡିଆ ଆଗ ଖାଇଲି। ତାପରେ ଛତୁଆ ଉଁ। ଖାଇଛି ଆଉ କିଛି ଇଛା ହେଲାନି ଖାଇବାକୁ ଆଜି କାହିଁକି ଦେହଟା ବି ବାଗ ଲାଗୁନି। ଦେଖା ଯାଉ ଏବେ ସେ ତ ଛତ୍ ଛତୁଆ ଖାଇଛି ଆଉ ଇଚ୍ଛା ଆଉ ହେଉନି କିଛି ଖାଇବାକୁ ଆଉ। ଆ ହଜମ ଫଜମ ବ ତ ଖାଲି ରାତିରେ ଯୋଉ ଖାଇଥିଲି ଟିକେ ବାଗ ହେଇନି। ସେଇଥିପାଇଁ ଟିକେ ଇଚ୍ଛା ହଉନି। ଆଉ ସକାଳୁ ତୁ କଣ ଖାଇଛୁ?
ସକାଳୁ ମୁଁ କଣ ଖାଇବି? ସକାଳେ ପୂଜା ଫୂଜା ସାରିକି ପୂଜା ଫୁଜା ସାରିକି ଇ ଆସିଲା ପରେ, ଘର କାମ ଥିଲା ଯାହା ଆଗ ଟିକେ ସାରିଲି ଭାତ ଫାତ ବସେଇଲି, ଭାତ ଫାତ ବସେଇ ସରିଲା ପରେ ଅଁ, ଏବେ ଚା ଫା ଟିକେ ପିଉଛି ରାତିର ବାସି ପରଟା ରଖିଥିଲି, ସେଇଆକୁ ଟିକେ ଖାଉ ଛି ଆଉ ରୁଟି ଚା ଏଇଆ ଖାଇ ଏବେ ଉଠିଲି ବା ଅବିକା, ଆଉ କଣ କରିବି କହୁନୁ?
ତୁ ଉ କଣ କରୁଛୁ ଏବେ?
ହୁଁ ହଁ, ମୁଁ ଏଇ ଆସିଥିଲା ତ ଫୋନ ଟିକେ ସେପଟେ ବ୍ୟସ୍ତ ରହିଯାଇଥିଲି ଆଉ। ବାବା ନାହାନ୍ତି ତ, ଗାଁକୁ ଯାଇଛନ୍ତି। ଅଁ ଜେଜେମାଙ୍କ ଦେହ ଟିକେ ଭଲ ନାହିଁ ତ ସେ ସେୟା ଗାଁ କୁ ଯାଇଛନ୍ତି, ସେୟା ଫୋନ୍ ଆସିଥିଲା ଆଉ।
ଜେଜେ ମାଆଙ୍କ ଦେହ ପୁଣି କଣ ହେଇଛି? ମାନେ ହଁ ମୁଁ ଶୁଣି ତୁ ତ କହୁଥିଲୁ ଯେ, ତାଙ୍କର ଦେହ ପା ଟିକେ ଭଲ ନାଇଁ। ଏବେ କଣ ବେଶି ଇ କିଛି ଚିନ୍ତା କରିବାର ଅଛି ନା ନାଇଁ ସେମିତି ଥିଲେ ଯାହା ସେମିତି?
ନା ତ ସେତେବେଳେ ତ ଖାଲି ଅଁ ମାନେ ଖାଉତ ନଥିଲେ ସେମତି ବି ଭଲସେ ତାଙ୍କୁ ଯାହା ଟିକେ ଟିକେ ଏମିତି ଖୁଆଉଥିଲୁ। ଏବେ ଦେହଟା ବେଶୀ ଖରାପ ହେଇଗଲାଣି। ତା ସହିତ କଣ ଆଉ କହିବି? ତାଙ୍କ ଦେହଟା ବେଶୀ ଭଲ ନାହିଁ, ଆଖି ବି ଫିଟଉ ନାହାନ୍ତି ତାପରେ ଖା ପାଣି ହିଁ ଖାଲି ଯାଉଛୁ ଯାହା ଦେହକୁ ଆଉ କିଛି ନାହିଁ। ଏମିତି ଚାଲିଛି ପରିସ୍ଥିତି ମଝିରେ ମଝିରେ ଦାଦା ଫୋନ୍ କରୁଛନ୍ତି। ଅଁ କଣ ହେଲା ଆମେ ଡରି ଯାଉଛୁ ନା, ଭାଇ କଣ ହେଲା କଣ ନାଇଁ? ତ ଆଜି ସକାଳୁ ପୁଣି ଦାଦା ଫୋନ୍ କରିଥିଲେ, କି ଆସ ଆସ?